କହିଲି ନମସ୍କାର ଆଣ୍ଟି ମୁଁ କହିଲି ମୋ ଭଏସ୍‌ ଆପଣଙ୍କୁ କ୍ଲିଅର ଆସୁଛି।
ଆଜ୍ଞା।
ଆଉ କଣ କରୁଚନ୍ତି।
ଏଇଠି ଖାଇ ବସିଥିଲି।
ଆଉ କଣ ଖାଉଥିଲେ?
ଅରୁଆ ଭାତ, ଡାଲମା, ଖଟା ଆଉ ଭଜା।
କୋଉ ଖଟା ଆଣ୍ଟି? ଓ ଆମ୍ବ ଖଟା ଆସେ ଆପଣଙ୍କୁ?
ଆଜ୍ଞା।
ଆମ୍ବ ଖଟା କେମିତି ହୁଏ?
ସେଇ ବିଷୟରେ ଜାଣିନି ମୋ ମା କରନ୍ତି ତ ସେଇଥିରୁ ଦେଖିଚି ଆଉ।
ଆଚ୍ଛା ଆଚ୍ଛା ଓ ଆଉ ମୁଁ କୋହୁଥିଲି ଆଜି ଟିକେ ନାରୀ ଶିକ୍ଷା ଉପରେ କଥା ହବା। କି ନାରୀ ଅତ୍ୟାଚାର ବିଷୟରେ କଥା ହବା।
ଆଜ୍ଞା।
ଆଛା ମୁଁ କହିଲି ଦେଖନ୍ତୁ ଗୋଟେ ଅ ଧର ଗୋଟେ ପରିବାରରେ ଗୋଟେ ଝିଅ ଅଛି ଗୋଟେ ପୁଅ ଅଛି ଠିକ୍ ଅଛି କିନ୍ତୁ ଦେ ଖିବେ ଏବେ କା କଥା କୋହୁନି। ଧର ଜେଜେ ବାପା ଜେଜେ ମା ଏମିତି ଯୋଉମାନେ ଲୋକ ସେମାନେ କଣ କରନ୍ତି। ଧର ଅ ଗୋଟେ ଝିଅକୁ ଯେତିକି ଖାଇବାକୁ ଦିଆହେଇଥିବ। ଗୋଟେ ପୁଅକୁ ବି ସେତିକି ଖାଇବାକୁ ଦିଆହେଇଥିବ ଠିକ୍ ଅଛି।
ଆଜ୍ଞ।
କଣ କରିବେ ନା ତାଙ୍କୁ ସେ ଯୋଉ ଜେଜେବା ଜେଜେ ମାଙ୍କୁ ବି ଯୋଉ ଖାଇବା ଟା ଦିଆହେଇଥାଏ। ସେ କୁଣ କହନ୍ତି ତା ଦେହରୁ କିଛି ଭାଗ ତାଙ୍କ ନାତିଙ୍କ ପାଇଁ ନାତିକୁ ଦିଅନ୍ତି।
ଆଜ୍ଞା।
ତ ସିଏ ବି କଣ ଭାବନ୍ତି। ନାଇଁ ଯେ ଇଏ ତ କାଲି ସକାଳେ ବାହା ହେଇକି ପଳେଇବ ପର ଘରକୁ ସେ ତାର ତାର ମାନେ ସେ ଝିଅକୁ ସେତିକି ଭଲ ପାଆନ୍ତିନି ଝିଅ ଉପରେ ଚିଡି ଚଡି ହୁଅନ୍ତି। କି ତାଙ୍କୁ ବୁଢୀ କି ବୁଢା ଯୋଉ ଜେଜେ ବାପା ଜେଜେ ମାଙ୍କୁ କିଛି ବି ଯଦି ଖାଇବାକୁ ଦିଆହେଇଥାଏ କି କିଛି ବି ଦିଆହେଇଥାଏ। ସେ କଣ କରନ୍ତି ନା ସେମାନଙ୍କ ପାଇଁ କି ରଖନ୍ତି। କାହା ପାଇଁ ନା ତାଙ୍କ ନାତି ମାନଙ୍କ ପାଇଁ ଯେହେତୁ ସେ ତାଙ୍କ ସେ ଭାବନ୍ତି ଯେ ସେମାନେ କଣ କରିବେ ନା ତାଙ୍କ ଯୋଉ ପିଢିକୁ ଆଗକୁ ନେବେ। ହଁ ନାଇଁ ନାଇଁ ଏଇଟା ପ୍ରାୟ ଗାଁ ଗହଳିରେ କଣ ପ୍ରାୟ ସବୁଆଡେ ହିଁ ଦେଖିବାକୁ ମିଳେ ଏଇ କଥା ଟା। କିନ୍ତୁ ଆମ ଗହ ଯୋଉ ସରକାର ଝିଅ ମାନଙ୍କ ପାଇଁ ବୋହୁତ ପ୍ରକାରର ଯୋଜନା କରୁଚନ୍ତି ଯେମିତିକି ହେଲା ସର୍ବଶିକ୍ଷା ଅଭି ଯାନ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ହଁ ନା ନାଇଁ। ଏ ସର୍ବ-ସର୍ବଶିକ୍ଷା ଅଭିଯାନ ଉପରେ ଆପଣଙ୍କର କିଛି ମାନେ ଧାରଣା ଅଛି କଣ କେମିତି କି ସରକାର କଣ କରୁଚନ୍ତି ନ କରୁଚନ୍ତି ତା ବିଷୟରେ।
ଏ ନାରୀ ମାନଙ୍କ ଉପରେ ତ ଏତେ କରୁଚନ୍ତି। ଆପଣ କୁହନ୍ତୁ।
ଠିକ୍ ଅଛି ଦେଖନ୍ତୁ। ସର୍ବଶିକ୍ଷା ଅଭିଯାନ ଉପରେ ଆମେ ତ ଫାଷ୍ଟ ଜାଣିଚେ ନାଇଁ ଛଅ ରୁ ଚୋଉଦ ବ ର୍ଷର ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆ ହୋଉଚି, ତାପରେ କଣ ନା ତାଙ୍କୁ ବହିପତ୍ର ମାଗଣାରେ ଦିଆହୋଉଚି। ତାଙ୍କୁ ଡ୍ରେସ୍ ପତ ଡ୍ରେସ୍ ଦିଆ ହୋଉଚି ଖାଇବା ପାଇଁ ବିଭିନ୍ନ ପ୍ରକାର ଖାଇବା ଗୋଟେ ଦିନ୍ ପନିର ହେଲେ ଗୋଟେ ଦିନ୍ ଅଣ୍ଡା। ଗୋଟେ ଦିନ୍ ସୋୟାବିନ୍ ଗୋଟେ ଦିନ୍ ଡାଲମା ଏ କି ଖିରି ବି ଖାଇବାରେ ଆଡ ହୋଉଚି। ତ ଏଗୁୁରାକୁ ଦିଆ ହୋଉଚି, ତାପରେ କଣ ଯେତେବେଳେ ଗୋଟେ ଝିଅଟା ନବମ, ଦଶମ ପଢୁଚି। ସେତେବେଳକୁ ତାକୁ ସାଇକେଲ ଯୋଗେଇ ଦିଆଯାଉଚି ତ ଉଚ୍ଚ ଶିକ୍ଷା ପାଇଁ ର ପାଠ ପଢିଲା ତ ସେଥିପାଇଁ ବି ସ୍କଲାରସିପ୍ ହେରିକା ତାକୁ ଦିଆହଉଛି ତାପରେ ଏବେ କଣ କରୁଛନ୍ତି ନା ନିର୍ମାଣ ଶ୍ରମିକ ଇଏରେ ଗୋଟେ ଝିଅ ଯଦି ତାର ବାହା ବି ହେଲା ତ ସରକାର ସେଥିପାଇଁ ପଚାଶ ହଜାର ଟଙ୍କା ବି ରଖ ରଖିଛନ୍ତି ନାଁ ଝିଅ ବାହାଘର ପାଇଁ ପଚାଶ ରୁ ପଚାଶ ହଜାର ଅ ମାନେ ଆର୍ଥିକ ସହାୟତା ପ୍ରଦାନ ହଉଛି ତାପରେ ବି ଗୋଟେ ଝିଅ ପିଲା ସଶକ୍ତ ହବା ପାଇଁ ବି କଣ କରୁଛନ୍ତି ନା ମିଶନ ଶକ୍ତି ଯୋଉ ଏସ ଏଜି ଗ୍ରୁପ ମା ମାନଙ୍କୁ ବି ଦିଆ ହଉଛି ଆଉ ଏବେ ସବୁଠୁ ଗୋଟେ ଜାଣିଥିବେ ସୁଭଦ୍ରା ଯୋଜନା ଜାଣିଛନ୍ତି ନା ହଁ ତ ସୁବ ଭଦ୍ରା ଯୋଜନା ଉପରେ କିଛି ଧାରଣା ଅଛି ଆପଣଙ୍କର
ଗୃହିଣୀ ମାନଙ୍କୁ କିମ୍ବା କୋଡିଏ ବର୍ଷରୁ ଅଧିକ ଯୋଉ ନାରୀଗୁଡା ଅଛନ୍ତି ସମସ୍ତଙ୍କୁ ଅ ପାଞ୍ଚ ହଜାର ଲେଖେ ଦିଆହଉଛି
ହଁ ନଁ ପାଞ୍ଚ ହଜାର ଲେଖାଁ ବର୍ଷକୁ ଦୁଇଟି କିସ୍ତି ରେ ଦଶ ହଜାର ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆହଉଛି ମୁଁ କହିବା କଥା ହଉଛି ଯୋଉ ଦଶହଜାର ଗୋଟେ ଅ ବର୍ଷକୁ ଜଣଙ୍କୁ ଯୋଗାଇ ଦିଆଯାଉଛି ଦଶ ହଜାରରେ କଣ ଜଣେ ବିଜନେସ କରିବ ବା ଯୋଉ ବ୍ୟବସାୟ କରିବ ହଁ
ନାଁ
ଦେଖନ୍ତୁ ଯଦି ଜଣେ ଚାହିଁବ ଆର୍ଥିକ ଭାବରେ ଦଶ ହଜାର ଟଙ୍କାରେ କିଛି ଶାଢୀ ଆଣିକି ବି ଘରେ ଇଏ କରିପାରିବ ହଁ ନା ନାଇଁ ହଁ ତାପରେ ଶାଢ଼ୀ ଆଣିକି କିଛି ବ୍ୟବସାୟ କରିପାରିବ ଧର ଗୋଟେ ଆଣିଲା ତାର ସ ଇଏ କଲା ନିଜ ହାତରେ କିଛି ଅଳ୍ପ ରଖିଲା ତ ଲୋକମାନେ ବି ଗାଁ ଗହଳିରେ ଲୋକମାନେ ବି ଧର ବଜାରକୁ ଯିବାକୁ ବହୁତ କଷ୍ଟ ହେଇଥାଏ ପ୍ରାୟତଃ ସବୁ ଘର ମାନଙ୍କରେ ସ୍ତ୍ରୀ ଲୋକ ଲୋକ ମାନଙ୍କୁ କାମ କରିବାକୁ ସୁବିଧା ସୁଯୋଗ ଯୋଗାଇ ଦିଆ ହେଇନଥାଏ ଯେ କ ପଲସରି ତାଙ୍କୁ କୁହାଯାଇଥାଏ ନାଇଁ ତମେ ଘରୁ ବାହାରକୁ ଯିବନି କି ଆରି ଭିତରେ ରହିକି କାମ କାମ କରିବ ବହୁତ ମାନେ କଟ କଣା ଥାଏ ବାହାରକୁ ତ ବାହାରକୁ ଗଲେ ଓଢଣା ଦେବାକୁ ପଡେ ଯଦି ଗୋଟେ ଝିଅର କିଛି ବି ଇଏ ରହୁଛି ଅସୁବିଧା ହଉଛି ଫାଷ୍ଟ ସେଇ ଝିଅ ହିଁ ଆଉ ଗୋଟେ ଝିଅ ହିଁ ଦାୟୀ ରହୁଛି ବୁଝିପାରୁଛନ୍ତି ନା
ଆଜ୍ଞା
ହଁ ମୋ କହିବା କଥା ଧର ଆପଣଙ୍କ ଘର ପାଖରେ ଜଣେ ଗୋଟେ ଝିଅ କୁ ପାଠ ପଢଉନି କିନ୍ତୁ ତା ପୁଅ କୁ ପାଠ ପଢଉଛି ଆପଣ ତାଙ୍କୁ କଣ କେମିତି ବୁଝେଇବେ କଣ କେମିତି କହିବେ
କି ଆପଣ ଆପଣଙ୍କ ଝିଅକୁ ମଧ୍ୟ ପାଠ ପଢାନ୍ତୁ କାରଣ ସିଏବି ଆଗକୁ ଯାଇକି ଆପଣଙ୍କୁ ସାହାଯ୍ୟ କରିବ ଯେମିତି ଗୋଟେ ପୁଅ ଆପଣଙ୍କୁ ସାହାଯ୍ୟ କରିପାରୁଛି ଗୋଟେ ଝିଅ ବି ଆପଣଙ୍କୁ ସାହାଯ୍ୟ କରିପାରିବ
ଆଚ୍ଛା ତାପରେ ମୁଁ କହିବା କଥା ହଁ ତାଙ୍କୁ ଆମେ ଫାଷ୍ଟ ଯାଇ କହିବା ଦେଖ ଯେମିତି ଗୋଟେ ଅ ଟଙ୍କାର ଦିଟା ପାଶ୍ୱ ଥାଏ ସେମିତି ଗୋଟେ ଟଙ୍କା ହଉଛି ଆପଣ ଆପଣଙ୍କର ଦିଇଟା ପାର୍ଶ୍ୱ ହଉଛି ଗୋଟେ ପୁଅ ଗୋଟେ ଝିଅ ଯଦି ଗୋଟେ ପାଶ୍ୱ କୁ ଆପଣ ଭଲରେ ସେ ଦେଖୁଛନ୍ତି ନା ଆଉ ଗୋଟେ ପାଶ୍ୱ କୁ ବି ଦେଖନ୍ତୁ କାହିଁକି ନା କାଲି ସକାଳେ ଅବଶ୍ୟ ଦେଖନ୍ତୁ ଗୋଟେ ବାପା ମାଆଙ୍କର ଦୁଃଖ ଅଧିକ ଯେହେତୁ ସେ ପୁରା ଟାଇମ ଘରେ ରହିଲା ନିଜ ବାପା ମାଙ୍କର ଦୁଃଖ ନିଜେ ଅଙ୍ଗେ ଲିଭେଇଲା କି ଜାଣିଲା ସେ ବାହା ଆଉ ଗୋଟେ କଥା ଜାଣିଥିବେ ଆମ ପୁରାଣ ରେ ଅଛି ଦୁହିତା ଦୁଇ କୂଳକୁ ହିିତା ଦୁହିତା ଦୁଇ କୂଳକୁ ପିତା ଯଦି ଗୋଟେ ଝିଅ ଭଲ କାମ କଲା ନା ଦୁଇ କୂଳ ମାନେ ତା ଶାଶୁ ଘର ତା ବାପ ଘର ଦିଟାକ କୁ ସମାନ ଦେଖିବ। ଯଦି ନା ଯଦି କିଛି ବି ଖରାପ ହେଲା ଫାଷ୍ଟ ଅଫ ଅଲ ତର କଣ ହବ ନା ଫାଷ୍ଟ ତା ବାପ ଘର ନାଁ ଉଠିବ ତାପରେ ତା ଶାଶୁ ଘର ନାଁ ଉଠିବ। ବୁଝିପରୁଛନ୍ତି ନା?
ଆଜ୍ଞା
ଅ ଆଚ୍ଛା ଆଉ ରଜରେ ଯା ବୁଲାବୁଲି କଲେଣି ନା କରିନାହାନ୍ତି?
ହଁ ଯାଇକି ମହୋତ୍ସବ ପାଖରୁ ଯାଇକି ଆସିଅଛି।
ଆଚ୍ଛା ମହୋତ୍ସବ ମାନେ କେମିତି କୋଉଠି ହୁଏ ସେଟା ମହୋତ୍ସବ ଟା।
ଆମ ଗାଁ ପାଖରେ ଆଉ ଗୋଟେ ଗାଁ ରେ ହଉଛି।
ଆଚ୍ଛା ଆଉ ଗୋଟେ ଗାଁ ରହୁଛେ ମାନେ କଣ କେମିତି ହୁଏ ଦୋଳି ହେରିକା ପଡେ କଣ କେମିତି ଟିକେ କହୁନାହାନ୍ତି?
ଆ ବହୁତ ସାରା ଦୋଳି ପଡି ଅଛି ବହୁତ ମାନେ ଝିଅ ମାନେ ସମସ୍ତେ ଖେଳୁଛନ୍ତି। ପୁଣି ଏଇଠି ପିଠାପଣା ବି ବାଣ୍ଟା ଯାଉଛି ପୁଣି ଫଙ୍କସନ ଫଙ୍କସନ ସବୁ ହଉଛି ରାତିକୁ।
ଆଚ୍ଛା ଯୋଉ ପିଠାପଣା ଟା ହୁଏ
ଭଏସ କ୍ଲିୟର ଆସୁନି। ହ୍ୟାଲୋ
ହଁ କୋଉ କୋଉ ପିଠା ମିଳେ?
ପୋଡ଼ ପିଠା, ନଡ଼ିଆ ପିଠା, ତାପରେ ସୁଜି କାକେରା, ବରା, ଇଡଲି
ହୁଁ
ଚକୁଳି ଇତ୍ୟାଦି।
ଆ୍ଛା ଖେଳ ହୁଏ ଖାଲି ଦୋଳି ଖେଳ ହୁଏ ନା ଅଲଗା କିଛି ବି ଖେଳ ହେରିକା ହୁଏ। କମ୍ପିଟିସନ ପ୍ରତିଯୋଗତା ରେ ଆଚ୍ଛା ପୁଛି ମାନେ ଯୋଉ ପୁଛି ଟା ବସା ପୁଚଛି ନା ଠିଆ ପୁଚି?
ବସାପୁଚି ବି ହୁଏ ଠିଆପୁଚି ବି ହୁଏ।
ଆଚ୍ଛା ଯୋଉମାନେ ଧର ଫାଷ୍ଟ ସେକେଣ୍ଡ ଥାର୍ଡ ହେଲେ ସେ ପ୍ରଥମ ଦ୍ଵିତୀୟ ତୃତୀୟ ହେଲେ ତାଙ୍କ ପାଇଁ କିଛି ମାନେ ଉପହାର ରଖା ଯାଇଇଥଏ?
ଆଜ୍ଞା, ଯେ ପ୍ରଥମ ହୁଅନ୍ତି ତାଙ୍କୁ ଶାଢ଼ୀ ସହିତ କିଛି ଟେସନାରୀ ଜିନିସ କିଛି ଗିଫ୍ଟ କରାଯାଏ। ଆଉ ଯି ଦ୍ଵିତୀୟ ହୁଅନ୍ତି ତାଙ୍କୁ କେବଳେ ଟେସନାରୀ ଜିନିଷ, ଆଉ ଯେ ତୃତୀୟ ହୁଅନ୍ତି ତାଙ୍କୁ ଗୋଟେ ଗିଫ୍ଟ ପ୍ୟାକେଟ୍ ଦିଆହେଇଛି।
ମାନେ ସେଠି ତଥାପି ଯୋଉ ଏଇ ପୁଚି ହେଉ କେତେ ଜଣ ଲୋକ ପାଖା ମାନେ କେତେ ଝିଅ ପଟିସିପେଟ କର କି ନିର୍ଦ୍ଦିଷ୍ଟ ବୟସ ସୀମା ଥାଏ। ଏତିକିରୁ ଏତିକି ବୟସ ର ଝିଅ ମାନେ ଇଏ କରିପାରିବେ। ସେମିତି କିଛି
ସମସ୍ ଆଜ୍ଞା ଆମର ଏଇଠି ଜୁନିୟର ଜୁନିୟର ଅଛନ୍ତି ସିନିୟର ଅଛନ୍ତି ଆଉ ସୁପର ସିନିୟର ଅଛନ୍ତି ତିନିଟା ଗ୍ରୁପରେ ହୁଅନ୍ତି।
ଆଛା
ସୁପର ସିନିୟରରେ ସବୁଠୁ ମାନେ ଯୋଉ ମାନେ ପଚାଶ ବର୍ଷ ପାଖ ହେଲାଣି ଚାଳିଶ ରୁ ପଚାଶ ବର୍ଷ ଭିତ ତେରେ ସେମାନେ ସୁପରସିନିୟର, ଆଉ ଯୋଉ ମାନେ କୋଡିଏ ରୁ ଚାଳିଶ ବର୍ଷ ଭିତରେ ସେମାନେ ହଉଛନ୍ତି ସିନିୟର।
ଆଚ୍ଛା।
ଆଉ ଆଉ ଯୋଉମାନେ ଛଅ ରୁ ବାକି ତାଙ୍କ ରହିଲେ ସେମାନେ ହଉଛନ୍ତି ଜୁନିଅର।
ଜୁନିୟର ଆଚ୍ଛା ସବୁ ଗ୍ରୁପ୍ ପାଇଁ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହଉଛା। ଆଉ ନାଇଁ ଆଚ୍ଛା ମୁଁ କହିଲି ଆପ ଆପଣ କୋଉଥିରେ କଣ ମାନେ ଭାଗ ନେଇଛନ୍ତି?
ଆଜ୍ଞା।
ଆଚ୍ଛା ଆପଣ କୋଉଥିରେ କଣ ମାନେ ଫାଷ୍ଟ ସେକଣ୍ଡ ଥାର୍ଡ କିଛି ହେଇଛନ୍ତି?
ଆଜ୍ଞା ମୁଁ ଠିଆପୁଚିରେ ଫାଷ୍ଟ ହେଇଥିଲି। ଆଉ ଅ ଆଉ ଗୋଟେ ଦଉଡା ପ୍ରତିଯୋଗିତାରେରେ ମଧ୍ୟ ପ୍ରଥମ ହେଇଥିଲି।
ଆଚ୍ଛା। ମୁଁ କହେ ମୋ କଥା ଦେଖନ୍ତୁ ଆମେ ଯେକୌଣସି ଖେଳ ଖେଳୁଛେ ନିଜର ଖୁସି ପାଇଁ କିମ୍ବା କୌଣସି ଏ ପାଇଁ ଯେତେବେଳେ ଆମେ ସେତେବେଳେ କିଛି ଜିତି ଯାଉଛେ ତ ଆମର ଯୋଉ ଆଶାଟା ସେ ଥାଏ ସେଟା ଦୁଇ ଗୁଣିତ ହେଇଯାଏ ଏଇଟା କେତେ ଦୂର ଠିକ୍?
ଆଜ୍ଞା ଆଜ୍ଞା ଠିକ୍।
ଆଚ୍ଛା ଆପଣଙ୍କୁ ମାନେ ସେ ଟାଇମ୍ ରେ କହିବା ନାଇଁ ତା ଝିଅ ଜି ଥିଲା କି ତା ଝିଅ ଜିତିଲା ତ ସେଇ ଯୋଉ ଖୁସିଟା ବାପା ମାଙ୍କ ନାଁ ରେ ଯୋଉ ଖୁସିଟା ଏଇ ଛୋଟ ଛୋଟ ଖୁସି ଆମ ଜୀବନରେ ମାନେ ବହୁତ ଗର୍ବ ଲାଗେ ଯାହା ହଉ ତା ଝିଅ ବୋଲି ଆମକୁ ଜାଣିଛନ୍ତି ହଁ ନା ନାଇଁ?
ଆଜ୍ଞା।
ଆଚ୍ଛା ଆଉ। ଆଉ ଜଇକା ସବୁ ଭଲ ଦେହ ହେରିକା ଭଲ ଅଛି ସବୁ?
ଆଜ୍ଞା ଆପଣଙ୍କର
ହଁ ମୋର ବି ଦେହ ହରିକା ଭଲ ଅଛି, ହଉ ଆପଣଙ୍କ ସହିତ କଥା ହେ ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମୁଁ ଟିକେ ରଖୁଚି ଆପଣଙ୍କୁ ପରେ କଲ୍ କରୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ରଖୁଛି।
ଆଜ୍ଞା।